କଣ କରୁଥିଲ।
ଏଇଠି ବସିଛି ଆଉ ରୋଷେଇ ସାରିକି ଆଉ।
କଣ ରୋଷେଇ ଆଜି କରିଛ?
ରୋଷେଇ ଆଜି ବୁଟ ଆଳୁ ତରକାରୀ ଆଉ ରୁଟି ଆଉ।
ଉ ହୁଁ ଆଉ।
କଣ କହିଲ।
ମୁଁ କହିଲି ରୋଷେଇ ସାରିଦେଲଣି ବୋଧେ।
ହଁ ମୁଁ ଟିକେ ଜଲଦି ସାଥ ଦିଏ ଝିଅଟାକୁ ପାଠ ପଢେଇବା ପାଇଁ।
ଉଁ ହୁଁ କେତେ ବର୍ଷରେ ଝିଅ ତମର?
ହଁ ଛଅ ବର୍ଷର।
ହଁ ହୁଁ ଟ୍ୟୁଶନ୍ ଯାଉନି ବୋଧେ।
ନାଇଁ ଟିଉସନ ଉଁ ଜଣେ ଝିଅ ବୁଝିଛି ମୁଁ ସେ ଆସିକି ଘରେ ପଢଉଛି।
ସେ ଆସିନାହାନ୍ତି।
ନାଇଁ ଆଜି ଆସିନାହାନ୍ତି ଆଜି ଟିକେ ବର୍ଷା
ମୁ କହିଲ କଣ? କରୁଛନ୍ତି ଦେଖିବା ଫୋନ କରେ କଥା ହେବା ଆଉ ସେଥିପାଇଁ। ପାଇଁ ଲଗେଇଥିଲି ଆଉ ଆଉ
ଖରା ବେଳେ ଆଜି ଗୋଟେ ଭୋଜି ଥିଲା ତ ଯାଇଥିଲୁ ସେଇଆଡେ ଖାଇ ଦେଇଥିଲୁ ଆଜି ଆଉ କିଛି ରୋଷେଇ କରନୁ। ନାଇଁ ବାହାଘର ନୁହଁ ଜଣଙ୍କର ଝିଅର ଆଜି ଏକୋଇଶିଆ ଥିଲା।
ଉ ହ ତମେ କଣ ସାଧା ଖାଅ ନା ଏସ
ନାଇଁ ଆମର ସବୁ ସାଧା ବିନା ପିଆକ ରସୁଣ। ହଁ ଆମର ଜୟଗରୁ
ତାାଲେ ତମେ ପିଆଜ ରସଣ ବି ଖାଉନଥିବ ଖାଲି ମସଲା ଉପରେ ପକେଇକି ତରକାରୀ ଫରକାରୀ କରୁଥିବ ନା।
ହଁ ସବୁ ଆମର ମସଲା କିଛି ବଟା ବଟି ନାହିଁ।
ଓହୋ ଆଉ ପିଠାପଣା ରଜରେ କଣ କରିଥିଲ।
ପିଠା କଣ ମତେ ତ କିଛି ପିଠା ଆସେନି ଆମ ବୋଉ
କବାର ହୁଏ ପିଠା କିଏ କରନ୍ତି।
ଏ ଆମ ବୋଉ କରରନ୍ତିି ଶାଶୁମା।
ଉ ହୁଁ ତମେ ମିଶିକି ଗଡିିବୁଡା ଦିଅ।
ହଁ।
ନର୍ମାଲ ଚକୁଳି ପିଠାଟା ଆସୁଥିବ ସେଇଟା କରୁଥିବ ଆଉ।
ହଁ ଚକୁଳି କାକେରା ଟା ବି ମୁଁ ବନେଇ ଦିଆ ଆଉ ସିଏ ଟିକେ ବେଶୀ ଯନ୍ତାଜନ୍ତୀ କରିଦିଅନ୍ତି ଆଉ ମୁଁ ଟିକିେ ଭାଗ ମାପ ପାଏନି ଆଉ ହଁ
ଆଉ କେଉ ପିଠା ଖାଇବାକୁ ଭଲ ଲାଗେ
ପିଠା ତ ସୁଜି କାକରା ଭଲ ଲାଗେ ନହେଲେ ଚକୁଳି ସହିତ ମତେ ତରକାରୀ ଭଲ ଲାଗେନି କ୍ଷୀର ଭଲ ଲାଗେ। ମତେ ତରକାରୀ ଟା ଭଲ ଲାଗେନି ନାଇଁ ମାନେ ଉଁ ଚକୁଳି ମାନେ ଚକୁଳି ପିଠା ସହିତ ମତେ ତରକାରୀ ଖାଇବାକୁ ଭଲ। ଭଲ ଲାଗେନି ମୁଁ ଆମ ଘରେ ଥିଲାବେଳେ ସବୁବେଳେ ମୋ ବାପା ଖାଆନ୍ତି ପିଠା କ୍ଷୀର ସେଥିପାଇଁ ମତେ ପିଠା କ୍ଷୀର ଟା ହିଁ ଭଲ ଲାଗେ।
ବାପରେ ଗାଈ ଅଛନ୍ତି ବୋଧେ
ହଁ ମୋ ଭାଇ ରଖିଛି ଯାଇ ଚାରି ପାଞ୍ଚଟା କ୍ଷୀର ବି ଦଉଛନ୍ତି। କେବେବ ଯୋଉ ଯାଇଥିଲୁ ଖାଲି କ୍ଷୀର ପିଠା ଖାଇକି।
ତମେ ରହୁଛ ଏବେ କୋଉଠି ଶାଶୁଘର କୋଉଠି।
ଏ ରହୁଛୁ ଟାଉନରେ ରହୁଛୁ ଶାଶୁଘର ଟା ଗାଁରେ କିନ୍ତୁ ଟାଉନରେ ରହୁଛୁ ଆଉ।
ହୁଁ ହୁଁ। ଟାଉନୁ ମାନେ କୋଉଠି?
ଏ ଆମ ମ ଯୋଉ ମନେ ପଡୁନି ଏଇ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
ଆଉ ତମ ରୋଷେଇ।
ରୋସେଇ ଆମର ରୋଷେଇ ସରିଲାଣି ଆମ ତ ଶୀଘ୍ର ରୋଷେଇ ହୁଏ ଆଜି ଚକୁଳି ତରକାରୀ ହେଇଛି ମଟର ତରକାରୀ।
ଓହୋ ତମର ପୁଅ ଟେ ନା କଣ ବା?
ହଁ ମୋର
ହଁ ମୁଁ ଶୁଣିଥିଲି ମଝିରେ।
ତ ହେଇଛି ଆଉ ହଁ ସ୍କୁଲ ସକାଳେ ଯା ଥିଲା ସାଢ଼େ ଛଅଟାରୁ ଏବେ ହେଉଛି ସକାଳୁଆ ସ୍କୁଲ୍। ଯାଇଥିଲା ସାଢ଼େ ଛଅଟାରୁ। ସାଢ଼େ ଦଶଟା ବେଳେ ଆସିଲା ଟ୍ୟୁସନ୍ ଯାଇଥିଲା ଏବେ ଆସିକି ତା ବାବାଙ୍କ ସାଙ୍ଗରେ ବଜାର ଯାଇଛି ଆଉ।
ଓ ହୋ।
ପଢିବା ଟାଇମ ହେଲା ଛୁଆ ତାଙ୍କର ସ୍କୁଲ ଯିବେ ଟ୍ୟୁସନ ଯିବେ। ରଜ ଛୁଟି ତ ହେଇଗଲା ଦେଢ ମାସ। ଦୁଇ ମାସ ଛୁଟି ହେଇଗଲା। ଆଉ ଛୁଆକୁ ତାଙ୍କ ଯେତିକି ଖେଳିଲେ ବୁଲିଲେ ଏବେ ପାଠ ଲାଇନ୍ ପଢ଼ିଲେ ପାଠ ପଢ଼ିବେ ଆଉ।
ହଁ ହଁ ଆଉ ରଜ ଛୁ ରେ ଗାଁକୁ ଯାଇଥିଲ।
ହଁ ରଜ ଛୁଟି ରେ ଗାଁକୁ ଯାଇଥିଲି। ତମେ ଗାଁକୁ ଯାଇଥିଲ ନା ଶାଶୁଘରେ।
ନାଇଁ ଯାଇଥିଲି ନା ଡାକିଥିଲେ ଗାଁରେ ରଜ ଉତ୍ସବ କରିଥିଲେ ତ ପିଲାମାନେ ଡାକିଥିଲେ ଟିକେ ଯାଇଥିଲେ ଆଉ।
ସବୁ କେମିତିଆ ପାଳନ ହେଲା କଣ ଦୋଳି ଖେଳିଲ।
ପାଳନ ତ ଯାହା ଇ ଯୋଉ ଲାଇନ କଟୁଛି ଗାଁରେ ଆଉ ଯୋଉ ଗରମ ମୁଣ୍ଡ ବିନ୍ଧିଲା ତିନି ଦିନ ଯାକ ମାନେ ଖୁସି ଟିକେ ମଣିଷ ହେଇପାରିଲାନି।
ଗାଁରେ ତାହେଲେ ଏତେ ଲାଇନ କ ।
ହଁ ଲାଇନ ପୁଣି କଟିବାକୁ ପୁଣି ମୋବାଇଲ ରୁ ନେଟୱାର୍କ ପଳେଇଲା। ଓମାନେ ଏବେ ବହୁତ ଆମେ ଥିଲା ବେଳୁ ଏତେ ହଇରାଣ ହଉନଥିଲେ। ହଁ ଏବେ ବହୁତ ହଇରାଣ।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
ତମର ସମସ୍ତେ ଖାଉଛନ୍ତି କେତେବେଳେ?
ମୋର ସେଇ ଛୁଆ ଖାଇଦିଅନ୍ତି ପଢ଼ିକି ଆସିଲେ ବଡ଼ ପୁଅ ଟିଉସନ୍ ଯାଆନ୍ତି ପୁତୁରା
ହୁଁ।
ପୁଅକୁ ଆମ ଯା ପଢ଼ାନ୍ତି ଟ୍ୟୁସନ ଆଉ ବୁଝି ନାହାନ୍ତି ବୁଝିବେ ଆଉ ତାକୁ ଛାଡ଼ିବେ ଟିଉସନ୍।
ଓହୋ।
ତାଙ୍କର ଆସିଲେ ଖାଆନ୍ତି ଆଗ ଆଉ ତାପରେ ବଡ଼ ଆମେ ଖାଉ ଆଉ।
ତାପରେ ତାପରେ ସବୁ ଖାଇଦଉଥୁବ ଆଉ?
ଆମର ସାଢେ ନଅ ରୁ ଦଶ ଭିତରେ ସବୁ ଖାଉ ଆଉ ଦିନେ ଦିନ ଲେଟ୍ ହେଇଯାଏ ବସିକି କଥା ହୁଅନ୍ତି ଏବେ ଖରାଦିନ ତ ବହୁତ ଲେଟ୍ ହେଇଯାଏ। ସଢ଼େ ଏଗାର। ଶହ ଏଗାର ଏମିତି ହେଇଯାଏ ତ ବର୍ଷା ଦିନ ଆସିଲାଣି ଆଉ ଖାଇଦେଇକି ଆସିବେ ବଜାରରେ କାମ ଥାଏ କାମ ସାରିକି ଆସନ୍ତି ଆଉ ଲେଟ୍ ହେଇଯାଏ ଆଉ।
ଓ ହୋ। ଆଉ କୋଉଠି ଚାକିରି ବାକିରି ଗୋଟେ କରିଥିଲ ବା?
ଚାକିରି କରିଚି ଆଉ। ଏଇ ବ ବ୍ଲକ ଅଛି ବ୍ଲକ ରେ ଛି।
ଅ ହଁ।
ଆଉ ରଜରେ କଣ ମା ପିଠା କରିଥିଲେ ଖାଇକି ଆସିଲ?
ବୁଏ। ପୋଡ଼ପିଠା ହେଇଥିଲା ଆଉ ଚକୁଳି ସୁଜି କାକରା ଏ ଗରମକୁ କଉ ଖାଇ ହେଲା ଇଚ୍ଛା ହେଲାନି।
ହୁଁ ପ୍ରବଳ ଗ
ହଁ ଚକୁଳି ପାଇଁ ଆଣ ବାଟି ଚକୁଳି ପାଇଁ ଆଣ ବାଟିକି ରଖିଥିଲୁ। ସେ ଯୋଉ ଲାଇନ କଟିଲା ସ୍। ସିଏ ବ୍ଲୁ ଫ୍ରିଜ୍ ରେ ପୁରେଇକି ଫ୍ରିଜ ଥାଇକି କିଛି ଫାଇଦା ନାଇଁ। ମାନେ ସବୁ ଆମ୍ବିଳା ହେଇକି ଓପରଉରା ସବୁ
ରହିଲା ସବୁ ଆଉ ସେଥିପାଇଁ ସବୁ ଆମ୍ବିଳା ହେଇଯାଇଥିବ ଆଉ। ଥଣ୍ଡା ରହିଲେ ସିନା ଜିନିଷ ଟା ରହିବ ଭଲରେ।
ସେ ବା ଉପର ଗୁରା ପୁରା ଭୁରୁ ଭୁରୁ ହେଇଗଲା ସବୁ ଗାଈ କୁଣ୍ଡରେ ପକା ହେଲା।
ତାଏଲେ ନଷ୍ଟ କରୁଚ଼।
ହଁ।
ପୋଡ ପିଠା କଣ ମା ବନେଇଥିଲେ?
ହଁ ମୋ ବଡ ବୋଉ ସିଏ କରେ ଭଲ ପୋଡ ପିଠା ସିଏ କରିଥିଲା ଚୁଲିରେ।
ତମେ ଶିକିଚ଼ ନା ଶିକିନ?
ନାଁ ମୁଁ ଶିକିନି।
ବଡ଼ବୋଉ ତ ଭଲ କରନ୍ତି ଯେତେବେଳେ କରନ୍ତି। ଦେଖିକି ଶିଖିଲନି? ନା ଇଚ୍ଛା ନଥିଲା।
ଛା ନୁ ଏ ରଜରେ ଆଡ଼େ ବୁଲାବୁଲି ଭିତରେ ସିଏ କେତେବେଳେ ପୋଡି ଦେଇଥିବ ଆଣିକି ଖଣ୍ଡେ ଖଣ୍ଡେ କାଟିକି ଦିଏ ଖାଉ ଆଉ ନାଇଁ କାକରା ଟା ବୋଉ କରେ।
ଆଉ ରଜ କେମିତି କଟିଲା ବର୍ଷା ତ ହେଲା ଖରା ହେଲା ଆଉ?
ଆ ବର୍ଷା ତ ଖାଲି ହେଲା ଯେ ଲାଇନି ଖାଲି ପଳେଇଲା ଗାଁ ରେ ଭାରି ଅ ହଇରାଣ ହେଲୁ ପୁରା ମାନେ ଇଚ୍ଛା ଛାଡ଼ିଗଲା ଗୋଟେ ଆଉ ରଜ କୁ ଯିବା ପାଉ ଇଚ୍ଛା ଆଉ।
ମାନେ ଯୋଉ ଖୁସି ଟା ଥିଲା ଯିବା ପାଇଁ ରହିବା ପାଇଁ ଏବେ ହେଇ ସେଇ ବର୍ଷ।
ଏଇ ବର୍ଷ ମାନେ ନୁହଁ ଏବ୍ ଏବେ ବହୁତ ହଇରାଣ ହଉଛନ୍ତି। ସେ ଗାଁରେ ଯେଉଁ ନେଟୱାର୍କ ଖୁଣ୍ଟି ଗୋଟେ ବସିଛି ସେ ଲାଇନ୍ କଟିଲେ ସେ ପଳାଉଛି ସେ ଡିଜିରେ କଣ ତେଲ ପଡ଼େ ସେ ତେଲ ପକାଉନାହାନ୍ତି ଆରେ ଗୋଟେ ଯଦି ଭଲ ମନ୍ଦ ହବ ବି ତମେ କାହାକୁ କିଛି କହିପାରିବନି। ଫୋନ ତ ଲାଗୁନି ଆଉ କହିବ କଣ ହଁ।
ବାଥା କାହିଁକି ନା ତମର ଯେଉଁି ଆମରଇଲେକ୍ଟ୍ରିକ୍ ଅଫିସ୍ ଥିବ ସେଇଠି ଦେବା କଥା ସେମାନେ ଦେଉନାହାନ୍ତି। ନଦବା ଯୋଗୁ ଲୋକ ଢିଲା ମାରିକି ରହିଲା। ଏ ଅସୁବିଧା ଟା ଭୋଗୁଛନ୍ତି।
ତାପରେ ସିଆଡୁ ବର୍ଷା ଯଦି ଉଠେଇ ଯାଉଛି ଇଆଡେ ଲାଇନ। ଲନ ଟ କାଟି ଦଉଛନ୍ତି ଆ ବର୍ଷା ଟା ହଉ କି ନହେଲେ ଜୋରିଆ ହଉ ଗଛ ଭାଙ୍ଗୁ ଗୋଟେ ଅଲଗା ସେ ଆଗୁଆ ଲାଇନ ଟାକୁ କାଟିକି ବସି ପଡିବେ ଯେ ଆଜି ତିନିଟା ବେଳେ କାଟିଲେ କାଲି ତିନିଟା ବେଳେ ଦେବେ। ହଁ ଆଉ ଖରା ଦିନେ ରହିବା ମ ଯୋଉ କ ଛୁଆ ପୁରା ସବୁ ଘିମିର ଫୁଲ ହେଇଗଲାଣି।
ତାପରେ ଯୋଉ ଛୁଆମାନୋନେ ରହିଛନ୍ତି। ତ ଏସି ରେ ଥଣ୍ଡା ପରିବେଶ ରହିଛ ସେମାନେ ତ ଜମା ବି ଗରମରେ ରହିବ।
ନା ଛୁଆଗୁଡା ସବୁ ମୋ ଝିଅର ପାଖଉଛି ପୁରା ଘିମିରା ହେଇଗଲା ଦେହ ମୁଣ୍ଡ।
ମାନେ ସେ ଏଠି ରହେ। ଥଣ୍ଡା ପରିବେଶରେ ସେଠି ଗରମ ଏତେ ହେଇଗଲାଠୁ। ସମାଳି ପାଇଲାନି ଆଉ ସିଏ ଏଠି ଏସି ନହେଲେ ଶୋଇବନି ସେଠି ସିଏ କେମିତି ଆଠଦିନ ରହିଲା ମାନେ ସାଙ୍ଗ ପାଇକି ମୋ ମାମଁ ଘର ଯାଇଛି ଖୁସି।
ହଁ ସେ ବା ଆଜି କହୁଥିଲା କହିଲା ହଁ ସେ ବା ଆଜି କହୁଥିଲା ଚାଲ ଯିବା।
ଆଉ ତାହେଲେ ତାକୁ ନେଇଯା ଅଜାଘର ସେ ଯାଇକି ରହୁଅ।
ନାଇଁ ଯଉ ଗରମ ହଉଛି ଆଉ ମୁଁ ଯିବିନି।
ଏ ଏବେ ତ ପାଗ ଚେଞ୍ଚ ହେଲାଣି ମୌସୁମୀ ଆସିଲାଣି ନା। ପଢୁଛି ଆଉ ଯାଇକି। ରହିପାରିବନି ଛୁଟି ଥିଲା ବେଳେ ଯାଇକି ରହିଥିଲା। ନା ସ୍କୁଲ ଖୋଲିଗଲାଣି ନା ଆଉ ଯାଇ ହବନି। ହଁ ତାପରେ ହେଲା ଛୁଆ ତ ବାଭରକୁ ଖୁସି ବହୁତ ଯିବା ପାଇଁ ରହିବା ପାଇଁ। ଯେତେ ସ୍କୁଲ ଖୋଲୁ ଯେତେ। ସନ୍ଧ୍ୟା ଆଉ ତାଙ୍କର ମନ। ସେ ଆସିଲା ଗଲା ବେଳକୁ ଖୁସିରେ ଆସିଲ। ଲାବେେୁ ମନ ଦୁଃଖ କରିକି ଆସ ।
ହୁଁ।
ଆଉ ତମ ଶାଶୁଘରେ କିଏ କିଏ ଅଛନ୍ତି।
ଶାଶୁ ଶାଶୁର ଥିଲେ ପାଞ୍ଚ ବର୍ଷ ହେଲା ଡେଥ୍ ହେଇଗଲା ଆମେ ବୋଉ ତିନି ଜଣ ମୋ ଝିଅ ଚାରି ଆଉ ନଣନ୍ଦ ମାନେ ବାହାରି ପଡୁଛ, ନାଇଁ। ଏ ଗୋଟେ ପୁଅ ସାନ ଆଉ ତାଙ୍କ ଭଉଣୀ ତିନି ଜଣ ଯେ ସିଏ ବଡ ସେ ସବୁ ବାହାଘର ସଜେଇଛି ମୋ ବାହାଘର ପୂର୍ବରୁ
କପଣ ରଜୁକୁ ଆସିନଥିଲେ ବାପରୁ
ନାଇଁ ମୁଁ ତ ପଳେଇଥିଲି ଖାଲି ସାନ ନଣନ୍ଦ ଆସିଥିଲି
ହୁଁ ହୁଁ ହଉ ତମ ଆଡ଼େ ତ କଣ ଦଶହରା ଭଲ ହୁଏ ମୁଁ ଶୁଣିଥିଲି ଦଶହରା ଯାଅ ବୋଲି କେମିତି କଣ କାଟକୁ
ଦଶହରା ଭିଡ ଯେ ମୁଁ ଦିନରୁ ଯାଇକି ବୁଲି ଆସେ
ନଣନ୍ତକାଣନ୍ତ ଆସୁଥିବେ ଦଶହରା ଘରକୁ
ନାଇଁ ସେ ବାଲିଯାତ୍ରା କ ଆସନ୍ତି ଦଶହରା କୁ ଏତ ଆସନ୍ତିନି
ବାଲିଯାତ୍ରା ବି ଫେମସ୍ ସେଇଠି
ହୁଁ ବାଲିଯାତ୍ରା ପୁରା ଆମ ପ୍ରସିଦ୍ଧ ହଉ ଫରେନରୁୁ ଲୋକ ଆସନ୍ତି ଆଉ ହଁ ମୁଁ ମୁଁ ଦି ଚାରି ଥର ପଳେଇ ସପ୍ତାହ ମାନେ ସାତ ଦିନ ନା ଆଠ ଦିନ ହୁଏ ମୁଁ ତା ଭିତରେ ତିନି ଚାରିଥର ପଳାଏ
ହଁ ବହୁତ ବଡ ପଡିଆ ଭଲସେ ହୁଏ ଆଉ
ହଉ ହଉ ହଉ ଟିକେ ଏବେ ରଖୁଛି,
ହଉ ପରେ କଥା ହେଲା